ହାଲୋ। ହାଲୋ ହାଲୋ। କଣ କରୁଚ।
ହାଲୋ।
ଅନନ୍ୟାକୁ ଫୋନ୍ କରୁଛି। ହଁ ହଁ ଏବେ ଶୁଭିଲା।
ହାଲୋ।
ହ ହଁ।
କଣ ଆରେ ଏଇ ତ
ହାଲୋ।
ପୁରୁଷତମ ଏକାଦଶୀ ପହିଲି ରଜ ମିଥୁନ ସଂକ୍ରାନ୍ତି ସଂକ୍ରାନ୍ତି ଶେଷ ରଜ ଓ ବୁଦାହ ବସୁମତୀ ସ୍ଥାନ। ଉମା ଚତୁର୍ଥୀ ଓ ଶିବ ଶିବ ବିବାହ ଉତ୍ସବ ଶୀତଳ ଷଷ୍ଠୀ ଶ ମନ୍ଦିରରେ ଶୀତଳ ଷଷ୍ଠୀ ଓ ଜଳ ଟା ବିଶ୍ଵ ଯୋଗ ଦିବ
ହଁ।
ଏକାଦଶୀ, ଲକ୍ଷ୍ମୀ ନାରାୟଣବ୍ରତ ମହୋନ ଚମ୍ପକ ଦ୍ଵାଦଶୀ, ଦେବସ୍ନାନ ପୂର୍ଣ୍ଣିମା ଓ ଶ୍ରୀଜୀଉଙ୍କ ମାନବସର ଆରମ୍ଭ।
ତୋର ପାଉ ନାଇ ନେଟୱର୍କ?
ମୁଁ ତ ଅଛି ଏଠିି ତୋର କଥା ବେଳେ ବେଳେ ଶୁଭା ସାଇଡ ହୋଲେ ମାନେ କୁଆଡେ ସାଇଡ ବାହାରେ ଆସିକି ଅଛି ପରା।
ଶୁଣେ ଆପଣ ଙ୍କର ଧନ ଜୀବନ ପ୍ରତି ବିପଦ ଆସିପାରେ।
ହଁ କି?
କାମ ଯଥା ସମୟରେ ପୁରା କରିନେବେ। ଧର୍ମ ସ୍ଥାନକୁ ଯିବା ପାଇଁ ଯୋଜନା କରିପାରନ୍ତି। ତାପରେ ସ୍ଵାସ୍ଥ୍ୟ ଭଲ ରହିବ। ବ୍ୟବସାୟୀ ମାନେ ସାବଧାନ ରହିବାକୁ ଅନୁରୋଧ। ହାଲୋ।
ହଁ।
ଅର୍ଥ ଦେବା ନେବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ବର୍ଷର କିଛି ମାସକୁ ଛାଡି ସମ୍ପୂର୍ଣ୍ଣ ବର୍ଷ ସ୍ୱାସ୍ଥ୍ୟ ଭଲ ରହିବ। ଆପଣଙ୍କର ଚତୁଷ୍ପଦ ପ୍ରାଣୀ ପ୍ରାପ୍ତି ହେବାର ଯୋଗ ଅଛି। ବନ୍ଧୁ ଙ୍କ ସହ ମିଶି କିଛି ନୂଆ ବ୍ୟବସାୟ ଆରମ୍ଭ କରିବେ। ମାନସିକ ଅଶାନ୍ତି ଲାଗି ରହିବ। ବୋହୁତ ଦିନର ରହି ଯାଇଥିବା ଆଶା ପୂରଣ ହବ। ପର୍ବପର୍ବାଣୀ ହୋଉଚି ବୋଲବମ୍ୱ ଆରମ୍ଭ। ମାନସ ପଞ୍ଚମୀ। ଚୁପଚାପ ରହୁ ନାଁଇ ମ କହ ଯାଡି ଅମଦା ଏକାଦଶୀ ଚିତ ଲାଗି ଅମାବାସ୍ୟା ହଁ।
ତୁ କୋହୁଚୁ ପରା ତୁ ସେଟା ପଢୁଚୁ ପରା ମୁଁ ଶୁଣୁଚି।
ହେମିତି ହବନାଇଁ। ଅଶୀତମ ସ୍ଵାଧୀନତା ଦିବସ ଓ ଶ୍ରୀ ଅରବି ନ୍ଦଙ୍କ ଜୟନ୍ତୀ ଜାଗ୍ରତି ଗୋରୀ ପଞ୍ଚମୀ, ସିଂହ ସଂକ୍ରାନ୍ତି ଝୁଲଣ ଯାତ୍ରା ଆରମ୍ଭ ହଁ।
ହାଲୋ।
ହଁ ମ
ଆରେ ତୁ ସେଟା ପଢୁଥା ମୁଁ ତତେ କଣ କହିବି?
କଣ କରୁଚୁ ଘରେ କେମିତି ଅଛନ୍ତି?
ଭଲ ଅଛନ୍ତି ତମ ଘରେ କେମିତି ଅଛନ୍ତି?
ଆମ ଘରେ ଭଲ ଅଛନ୍ତି। ଘରେ କଲ୍ କରି ଥିଲେ?
ହଁ କାଲି କଥା ହେଇଥିଲି। ତୁ
ହଁ ମୁଁ ଆଜି
ତୁ କଣ କରୁଚୁ? ଘରେ କେମି
ତୋର ଭାଇର ଦେହ କେମିତି ଅଛି?
ଭଲ ଅଛି।
ଉଁ ହୁଁ। ମୁଁ ତ ରୋଷେଇ ଘରେ ଆଗେ ଶୋଇଚି।
ଭଲ।
ହୁଁ।
ହଁ ପା।
ମଜା ଲାଗୁଚି। ଦେହ କେମତି ଅଛି?
ଭଲ ଅଛି। ତୁ କେମତି ଅଛୁ?
ମୁଁ
ତୁ କେମିତି ଅଛୁ?
ମୁଁ ବି ଭଲ ଅଛି ଯେ ଦେହ ହାତ ବଥା ହୋଉଚି କାଲି। ଦେଅ ହାତ ବଥା ହଉଚି ଖାଲି କାନ୍ଦ ଲାଗୁଛି ମୋତେ।
ମେଡ଼ିକାଲ୍ ଯାଅନି।
ଦେହ ହାତ ବଥା ହଉଚି ପୁଣି ମେଡିକାଲ୍ କେତେ ଯିବି।
ଆରେ ଦେହ ହାତ ବଥା ହଉଛି ମାନେ ତୁ ମେଡିକାଲ୍ ଯିବା ନିିହାତି ଦରକାର। ତୁ ମେଡିକାଲ୍ ଗଲେ ସେଠେ ଏଁ, ତୋତେ ଯାହାବି ମାନେ ଡକ୍ଟର୍ ଦେଖେଇଲେ ଇଞ୍ଜେକ୍ସନ୍ ଦେବେ ନହେଲେ ନାଇଁ ମେଡିସିନ୍ ଦେ- ଔଷଧ ଦେବେ। ଧରିକି ଆସିବୁ।
ଅଁ, ହଁ।
ଏମତି ଘରେ ରହିଲେ ହବ ନା କଣ?
ସେମାନେ ଖାଲି ଔଷଧ ଦଉଚନ୍ତି ସେଟା ଖାଇଦେଲେ ଭଲ ଲାଗୁଛି। ଫେରେ ଆଉଥରେ ଯେମତି କୁ ସେମତି ହଉଛି।
ହଁ ରୁ- ମେଡିସିନ୍ ଖାଅ ତାହେଲେ।
ବାହାରୁ ମେଡ଼ିସିନ୍ ଖାଇବା ପାଇଁ ପରା ପଇସା ନାହିଁ ନା।
ପଇସା ନାହିଁ ତ ତୁ ଯୋଉ ଟିଉସନ୍ କରୁଛୁ କଣ କରୁଛୁ ସେ ପଇସା ଗୁଡାକ? ଖାଲି ଏପଟ ସେପଟ ଜିନିଷ ଯାକ ଖାଇ ପାରୁଚୁ ଆଉ ମେଡ଼ିସିନ୍
ନାଇଁ ପରା। ବାହାର ମେଡ଼ିସିନ୍ ବି ଭଲ ନାହିଁ।
ଭଲ ନାଇଁ କିଏ କହିଲା ଭଲ ନାଇଁ?
ଡକ୍ଟର୍ ଙ୍କର ପରାମର୍ଶ ଅନୁଯାୟୀ ମେଡ଼ିସିନ୍ ଔଷଧ ଖାଇବା ଉଚିତ୍। ବିନା ପରାମର୍ଶରେ ମନ ଇଚ୍ଛା ମେଡ଼ିକାଲ୍ ଉଁ, ଔଷଧ ବି କାମ କରୁନି ପରା ସେ ଡକ୍ଟର୍ କେମତି ଲୁକ ଯେ କାମ କରୁନାଇ ମୁଁ ଜାଣି ପାରୁନି।
ଆରେ ଥୋବୋ ଅବିଶ୍ଵାସ କଲେ ତୁ ଚଳିବୁ କେମତି?
ସେମତି ନଥିବେ ବଥା ହଉଥୁବ ହାଆନ୍ତି ନ ଶୁଇଥିବେ ଆର କ
ହଁ, ହଁ ସତ କଥା ତ ଆଉ, ହୁଁ, ହୁଁ, ହୁଁ।
ସେ ଅଳସୁଆ
ଆଜି ଡ୍ୟୁଟି କେମିତି? ଆଜିର କାମ କେମିତି ଥିଲା?
ଭଲ ଥିଲା, ଆଜି ଟିକେ ଅଧିକ କଷ୍ଟ ଲାଗଲା।
ଆଜି ଦଳିଲି ତାପରେ ମୁଁ ସେ ଗୁଳା ବନେଇଲି ତାପରେ ସେଟା ବେଳିଲି। ତାପରେ ସେଇଟା ତିଆରି କଲି।
କଷ୍ଟ ଲାଗଲା?
ହଁ ଟିକେ କଷ୍ଟ ଅଁ, ହଁ।
ସରିଯାଉଚି ଦୁଇଶହଟା ସାଙ୍ଗେ ସାଙ୍ଗେ?
ସାଙ୍ଗେ ସାଙ୍ଗେ ଦେଖୁନୁ ମୁଁ ନଅଟା ଦଶଟାରେ ଗଲି ସେଠି ଆଜି ବାରଟା ଷୋହଳ ସ ତରରେ ଆ, ଛବିଶି ରେ ଆସଲି ରୁମ୍ କୁ।
ହଁ ଦୁଇଶହ ଟା ବୋଇଲେ ଆଉ ଲାଗିବ ଏକା ଏତକି ଟାଇମ୍।
ହଁ ନାହି କାମ ଶିଖ ନାଇଁ ସେଇଥିପାଇଁ ହିଁ ଟିକେ ହାଲିଆ ଲାଗୁଚି ଆଉ। ତାପରେ କାମ ଶିଖିଗଲା ପରେ କିଛି କାମ
ହଁ, ହଁ। ଚାଲ ଚାଲି ଯାଉଛ ନା? ଓ,
ହଁ ପରା, ଆସିଲାକୁ ଖରା ହେଲା।
ଛତା ନେଇକି ଯାଉନେ?
କାଲି ଠୁ ଛତା ନେଇକି ଯିବି।
ଉଁ ଛତା ନେଇଯାଅ ସବୁଦିନ।
ମୁହଁ ଯାକ ପୁଡି ଯାଉଛି ଖରା ହେଲେ କିି
ମୁଁତା ହେନ ଯାଅ
ହଁ।
ଏଠି ଏଠି ଆଜି ବାହାଘର କି ଭୋଜି ସିଏଇ ପିଲା ତ ଆଜି ବାହା ହେଇ ହଁ ଏଇ ପିଲା ତ ଆଜି ବାହା ହେଇଯିବ କାଲିକି ଆଡକୁ
ହଁ ତାଙ୍କ ଘର ସେ ଝିଅ ଘର ହେଠି ପାଖରେ ପାଖରେ। ଝିଅ ଘର ସେପଟେ ଆଉ ପୁଅ ଘର ଏପଟେ ହଁ।
ଆରେ ତୋତେ କିଏ କହିଲା ଦୁଇଟା ଇଏ ତିଆରି ନା ଗୀତ ସେପଟେ ବି ବାଜୁଚି ଆଉ ଏପଟେ ବି ବାଜୁଚି।
କଣ।
ହାଲୋ। ଏ ସମୟ ଥିବ ଯେ ହେଟା ପାଇଁ ଏମିତି ହଉଥିବ। କୋଡ଼ିଏ ହଜାର ପାଆଁଶ ନେଲେ ନେହିଁ। ମତେ ଆଜି ବାହାଘ